ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର କେମିତି ଅଛନ୍ତି?
ଭଲ ଅଛି।
ଆଛା କଣ କରୁଥିଲେ?
ଏବେ ଯୋଉଠିଆ ହେଇଥିଲୁ ମାନେ କଥା ହଉଥିଲୁ।
ଆଛା ଆଜି ଦିନଟା କେମିତି କାଟିଲେ ଭଲ?
ଭଲ।
ଭଲ ମାନେ ଆଜି କଣ ବନେଇଥିଲେ ଘରେ ଖାଇବା ପାଇଁ?
ଆଜି ଘରେ ବନେଇଥିଲି ଖଡ଼ା ତରକାରୀ, ଶାଗ ଭଜା, ବାଇଗଣ ତେଲରେ ପ କେଇକି ଭାଜିଥିଲି ଚକଡ଼ା କରିବି ବୋଲି।
ଆ୍ଛା ଆଛା କୋଉ ଶାଗ ଭାଜିଥିଲେ?
ଖଡ଼ା ଶାଗ।
ଆ୍ଛଛା ଖଡା ଶାଗ ଖାଲି ଖଡା ଶାଗ ନା ଆଉ କିଛି ମିଶେଇଥିଲେ?
ନାଇଁ ଖାଲି ଖଡ଼ା ଶାଗ। ଖଡା ଶାଗରେ ତେଲ ପକେଇ ରସୁଣ ପକେଇକି ଭାଜିଥିଲି।
ଆଚ୍ଛା ଖଡା ସାଗରେ ଆଉ କିଛି ମିଶାଇଲେ କଣ କିଛି ଖରାପ ହବ କି?
ନା ସେ ଖଡା ଶାଗରେ ଆଉ କିଛି ମିସେଇଥିଲେ ହେଇଥାନ୍ତା ମୁଁ କିନ୍ତୁ ସେ ଖାଲି ଖଡ଼ା ଶାଗ ହିଁ କଲି। ଟାଇମ ନଥିବାରୁ ଖାଲି ଖଡ଼ା ଶାଗ ହିଁ କରିଦେଲି, ଭାଜିଦେଲି।
ହଁ ହଁ ଆଚଛା ଆଉ କଣ ଆଉ ଖଡା ତରକାରୀ ଯୋଉ କଲେ କଣ କେମିତି କଲେ ଟିକେ କହିଲେ? ମୁଁ ଗୋଟେ ଜାଣିଛି ଖଡା ତରକାରୀରେ ଆମେ ଯଦି ସାଧା କରନ୍ତି ତାହେଲେ ସେଥିରେ ବାଦାମ ବାଦାମ ଦେଇକି ଆମେ କରୁ। ହଁ ଆପଣ କେମିତି କଲେ?
ନା ଆମର ବାଦାମ ନୁହଁ ଆମେ ଯୋଉ ଯେମିତି ଖଡା କାଟି ଦେଇେଇକି ତାକୁ ଆଳୁ ବାଇଗଣ ଯଦି ଜହ୍ନି ଫନି ବି ଥାଏ ଯେକୌଣସି କଥା ଥାଏ ପକେଇକି ତାକୁ ଯାଇ ହଁ ଆଜ୍ଞା ଯାଇ ପକେଇକି ବେଶରେ
ଅ ହମ୍ ଅ କୋଉ ଖଡା ଦିଟା ଖଡା ଅଛି ନା ଗୋଟେ ଧଳା ଗୋଟେ ନାଲି କୋଉ ଖଡା?
ଏଇଟା ଧଳା-ଧଳା ଖଡା ଟା।
ଆଚ୍ଛା, ହଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି।
ଆଉ କିଏ କିଏ ଘରେ ରହୁଛନ୍ତି?
ଘରେ ଅଛନ୍ତି ଦେଢୁସୁର, ଯା ପୁତୁରା ଦି ଜଣ ଆଉ ଆମେ ଆମର ଆମେ ସ୍ଵାମୀ ସ୍ତ୍ରୀ ପୁଅ ଝିଅ ଆଉ।
ହଁ ପୁଅ ଝିଅ କେତେ ବର୍ଷର ହେବେ?
ଝିଅ ହଉଛି ସାତ ବର୍ଷ ପୁଅ ହଉଛି ଆଠ ବର୍ଷ।
ଆଚ୍ଛା-ଆଚ୍ଛା ତାହେଲେ ଆପଣଙ୍କ ସମୟ ଅଛି ଏ ସବୁ କାମ କରିବା ପାଇଁ।
ଆଜ୍ଞା।
ହଁ ଏ ମୋର ଛୋଟ ପୁଅ ଟା ମାନେ ତିନି ଚାରି ମାସର ପୁଅ ଟା। ଆଉ ମୋର ବାହାଘର ବି ଗୋଟେ ବର୍ଷ ହବ। ଗୋଟେ ବର୍ଷ ହେଲା ହେଇଛି ହଁ। ଆଉ ମୋ ପରିବାରରେ ବାପା, ମା ଆଉ ମୋ ସ୍ଵାମୀ ମୁଁ ଆଉ ମୋର ଛୋଟିଆ ପୁଅଟେ ଆଉ ମୋର ଦି ଜଣ ନଣନ୍ଦ। ସେ ବି ରଜରେ ଆସିଥିଲେ ସେ ପଳେଇଲେଣି ଜଣେ ବଡ଼ ନଣନ୍ଦ ପଳେଇଲେଣି। ସାନ ଅଛନ୍ତି।
ଆଜ୍ଞା ଆମର ଏବେ ଶସୁ ର ଏ ଯୋଉ ଫେବୃଆରୀରେ ଏକ୍ସପାର ଡେଟ କରିଗଲେ। ସେ ଥିଲେ ତାଙ୍କ ଦେହ ବହୁତ ଖରାପ ଥିଲା। ସେ ମାନେ ତାଙ୍କ ଦାୟିତ୍ଵ ଟା ହିଁ ମୋ ଉପରେ ସବୁ ଥିଲା ସବୁବେଳେ।
ଆଚ୍ଛା।
ସିଏ ମଲାପରୁ ଟିକେ ଏଇନା ଫାଙ୍କା ହେଇଯାଇଛି ମୁଁ ଆଉ।
ଓହୋ। ହଁ ଘରେ ବୟସ୍କ ଲୋକ ଥିଲେ ଯୋଉମାନଙ୍କର ସେବା କରିବାର ଥିବ ଦେଖିବେ ତ ବହୁତ ତାଙ୍କ ପଛରେ ଟାଇମ୍ ବହୁତ ସମୟ ଦେବାକୁ ପଡିବ। ଏଇନା ବୟସ୍କ ଲୋକମାନେ ଯେମିତି ଆମେ ଛୁଆଙ୍କୁ ଯତ୍ନ କରନ୍ତି ତାଙ୍କୁ ବି ସେମିତି ଯତ୍ନ କରିବାକୁ
ଯତ୍ନ କରିବା କୁ ପଡୁଛି ସେମାନେ ସକାଳୁ ତାଙ୍କୁ ଉଠେ ମୁଁ ମାନେ ମୋର ବି କାମ ନେ ମୋର ବି ଦୋକାନ ଦଉଛି ସେଠି ରହୁଛି ଦୋ ଦୋକାନରେ ରହୁଛି ସକାଳୁ ଦୋକାନ ଟା ଖୋଲି ପାରେନି ବୋଲି ବା
ଓହୋ ଆପଣ ବିଜନେସ ଆପଣ ବ୍ୟବସାୟ ବି କରୁଛନ୍ତି?
ଆଜ୍ଞା।
ଅହୋ କି ବ୍ୟବସାୟ କରୁଛନ୍ତି?
ଏଇ ତେଜରାତି।
ଆଚ୍ଛା ତେଜରାତି ହଁ ସିଏ ତ ଭଲ କଥା। ଗୃହିଣୀ ହେଇକି ତାପରେ ଏତେ ସବୁ କାମ ବି କରିପାରୁଚନ୍ତି। ସେଇଟା ବହୁତ ବଡ କଥା ଗୋଟେ ସଂସାର ଚଳେଇବା ତା ତାପରେ ଗୋଟେ ବ-ବ୍ୟବସାୟ ଏଥିରେ ତ ବହୁତ ଭଲ କଥା।
ଉଁ ହୁଁ।
ହଁ କୁହନ୍ତୁ କଣ କହୁଥିଲେ?
ଆମର ଘର କତରୁ ବି ଦୋକାନ ଟା ବହୁତ ଦୂରରେ ଟିକେ ଅଛି ମାନେ ସେ କାମ କରିକି ଯାଇକି ପୁଣି ଘର କାମ କଲାବେଳକୁ ଉଁ ଟିକେ ଲେଟ୍ ହେଇଯାଏ।
ଆଚ୍ଛା-ଆଚ୍ଛା। ଆପଣଙ୍କୁ କିଛି ସମୟ ମିଳେ ତା ପାଇଁ ନାଇ କି? ସବୁ କାମ ସାରିକି ଆପଣ ସେଠିକି ଯାଆନ୍ତି। ହଁ ଧନ୍ୟବାଦ ଆପଣଙ୍କୁ ଯାହା ହଉ ଗୋଟେ ଏତେ ବଡ ପରିବାର ଚଳେଇକି ପୁଣି ଯାଇକି ବ୍ୟବସାୟ ତାପରେ ଛୁଆ ପିଲାଙ୍କ କଥା। ପୁଣି ନିଜର ବି କିଛି ଅଛି ନା ପୁଣି ଦେହ ପାହ କଥା। ଯା ହଉ ଧନ୍ୟବାଦ। ହୁଁ ଆଉ ଆଁ ଭାଇନା ଆମର କଣ କରନ୍ତି?
ସେ ଯୋଉ ଜଙ୍ଗଲ ଯାଆନ୍ତି କାଠ ଫାଠ ବେପାର କରନ୍ତି।
ଆଚ୍ଛା ଆଚ୍ଛା ଆଉ ଅ ଛୁଆ ପାଠ ପଢୁଚନ୍ତି ନା କି?
ଆଜ୍ଞା।
ଉ ହୁଁ ଆଉ ପାଠ ଭଲ ହଉଚି ଛୁଆଙ୍କର?
ଅ ଏବେ ପୁଅ ଟିଉସନ ଗଲା ଯେ କାନ୍ଦୁଥିଲା ଜୀବନି ବୋଲି ମନା କରୁ ଥିଲା। ମୁଁ ତାକୁ ଜବରଦସ୍ତ କରିକି ପଠେଇଚି। ଏ ସ୍କୁଲ ଆଜି ଯାଇନଥିଲା ଫାଷ୍ଟ ଆଜି ସ୍କୁଲ ଖୋଲିଲା। ଏଥିରେ ଆଜି ହି ଫାଷ୍ଟ ଯାଇଚି। ଦଶଟା ରୁ ଚାରିଟା ରହିଯାଇଚି। ଖେଳୁଥିଲେ ବୁଲ ଥିଲେ ରଜ ଛୁଟିରେ ଆଉ ମନ ଗୋଟେ ଭାଙ୍ଗି ଯାଇ ଚି ଆଉ ସ୍କୁଲ ତଥାପି ଗଲା ପରେ କହିଦେଇଥିଲା ଯେ ମାମା ବାପାଙ୍କୁ ପଠେଇଦବ ମୁଁ ଗୋଟେ ବଳୁ ପଳେଇ ଆସିବି ମୁଁ କହଲିି ନା ଗୋ ଟେ ବେଳୁ କଣ ପାଇଁ ଆସିବୁ, ଆଉ ଦଶଟ ର ଚାରିଟା ତ ତମର ସ୍କୁଲ ତୁ ଗୋଟେରେ ଆସିକି କଣ ଚଗଲା ହବୁ ନାଇଁ ତା ବାପା କହୁଥିଲେ ମୁଁ ଯିବି, ମୁଁ କଇଲି ନାଇଁ ମନା କଲି ମୋ ଏ ନା ସେ ଚାରିଟାରେ ହିଁ ଆସିବ।
ଆଚ୍ଛା।
ଆସିକି ଏବେ ତାକୁ ଦେଲି ଖାଇବା ଦେଲି ଖାଇକି ଗଲା ଯା ଏ ମଙ୍ଗୁନୁ ଥିଲା ହିଁ ଯିବା ପାଇଁ। ମୁ ପାଟି କଲାଠୁ ବାଡ଼ି ଧରିଲି ଯେମତି ବାଡ଼ିବା ପାଇଁ ଗଲା। ଗଲା ବି ସେଇଠି ଟ୍ୟୁସନ ରେ ବି କାନ୍ଦୁଚି ବି। ମୁଁ କହିଲି ସେ କାନ୍ଦୁ ଅଧଘଣ୍ଟା ଘଣ୍ଟା କାନ୍ଦିବ। ତାପରେ ପୁଣି ବସିକି ପଢିବ କୁଆଡେ ଯିବ।
ଛୋଟ ପିଲା ତ ଖେଳକୁଦରେ ବହୁତ ମନ ଲାଗିଯାଏ ତ ପାଠ ପଢିବା ପାଇଁ ଇଚ୍ଛା ହୁଏ ନି ସେଇଟା ଆମ ବେଳେ ବି ସେମିତି ଥିଲା। ଯା ହେଉ ସେମାନେ ତ ଯାଉଚନ୍ତି ଆମେ ବେଳେ ଆମେ ଲୁଚୁଥିଲେ ନା ନାଇଁ। ଆଉ ହଉ ଏବେ ର ପୂଜ ପର୍ବ ଆପଣଙ୍କ ଆଡ଼େ କେମିତି ହେଲା ଭଲ ହେଇଚି?
ରଜ ଭଲରେ ଭଲରେ ହେଲା। ରଜ ତ ଏଇ ଆମର ଯଉଁ ପିଠା କରିଥିଲୁ ଚକୁଳି ପିଠା କରିଥିଲୁ।
ଆଚ୍ଛା। ହଁ ଚକୁଳିର ଯୋଉ ଗୋଟେ ବୁଢା ଚକୁଳି ହୁଏ।
ନା ଆମର ବୁଢା ଚକୁଳି ହିଁ କରିନଥିଲୁ। ସରୁ ଚକୁଳି କରିଥିଲୁ।
ଆଚ୍ଛା ବୁଢ଼ା ଚପଳି ଜାଣିଚନ୍ତି?
ହଁ ଜାଣିଚି।
ଆ ଟିକେ କହୁନାହାନ୍ତି କେମିତି? କାହିଁକି ନା ମୋର ଗୋଟେ ବର୍ଷ ବାହାଘରରେ ମୁଁ କଣ ସେ ସବୁ ଏ ସବୁ କିଛି କରିଚି। ତ ଯେତିକି ଭାଉଜ ମାନେ ଅଛନ୍ତି ସେମାନେ କହିବେ। ତାପରେ ଭଉଣୀମାନେ ଅଛନ୍ତି ସେମାନେ ବି କହିବେ ଟିକେ ତାଙ୍କ ପାଖରୁ ଟିକେ ବୁଝିବା
ଚାଉଳ ରେ ବୁଢା ଆଉ ଚକୁଳି ସେଠି ସବୁ କଥା ନଡିଆ ଫଡିଆ ପକେଇକି ସବୁ ପକେଇକି ତାକୁ କରନ୍ତି। ଚିନି ପକେଇକି କରି ଲେ ହବ। ଆଉ ନହେଲେ ଗୁଡ଼ ପକେଇ କେଇ ବି କଲେ ବି ହବ ତା କରି ଟିକେ କରେ ଦେଇକି ମୋ ମୋଟା ପିଠା କରି କରିବ ମୋଟା ଆକାରରେ କରିକି ପିଠାଟା କରିବ ଆଉ ତେଲ ଟିକେ ଅକା ଧିକା ଦେଲେ ସୋରିଷ ତେଲ ଟା ଟିକେ ଅଧିକ ଦେଲେ ହିଁ ଭଲ ଲାଗେ।
ଆଚ୍ଛା ଆଚଛା ଗୋଟେ କଡ଼େଇ ପିଠା ହୁଏ। କଡେଇ ପିଠା ଗୋଟେ ହୁଏ ନା ହଁ।
ପିଠା ବି ହୁଏ କଡେଇ ପିଠାଟାରେ ବେଶ ଇ ଦେଲେ ସେଠାରେ ବି ସେ ଯେକୌଣସି କଥା ପକେଇକି ଆପଣ ଯଦି କରିପାରିବେ ହବ। ଯଦି ଖାଲି ପ୍ଲେନ ଖାଲି ବିରି ଚାଉଳରେ ହିଁ କରିଲେ ବି ହବ।
ଆଛା ଆଉ ଆପଣ କି କି ପିଠା ଜାଣିଚନ୍ତି?
କାକେରା ପିଠା।
ହୁଁ ଆଉ?
ଆରିସା ପିଠା, ଏଣ୍ଡୁରି ହଁ।
ଅ ଏଣ୍ଡୁରି ପିଠା କଣ କେମିତି କରନ୍ତି?
ଏଣ୍ଡୁରି ପିଠା ବିରି ଚାଉଳକୁ ବତୁୁରେଇ ଦେଇଥବା ତାକୁ ଗ୍ରାଇଣ୍ଡର୍ ଟିକେ ଶୁ ଶଖିଲା ଭଳିଆ ଟିକେ ଗ୍ରାଇଣ୍ଡର୍ କରି ବେଶୀ ଶୁଖିଲା ନୁହେଁ କି ବେଶୀ ପାଣିଆ ନୁହେଁ।
ଆଚ୍ଛା ଆଚ୍ଛା ଏ ଯୋଉ ଆଣଟା ହୁଏ ସେଟା ଟିକେ ବହଳିଆ ହବ ନାଁ?
ହଁ ମାନେ ଟିକେ ବଅଳିଆ ଯେମିତି ପତ୍ରରେ ସେ ଲାଗିକି ହିଁ ରହୁଥିବ।
ଆଚ୍ଛା ଆଚ୍ଛା।
ପତ୍ର ଯା କୁରା ତାପରେ ନଡ଼ିଆ କୋରିକି ତାକୁ ପୁର
ବିରି କେ ତେ ନେବି ଚାଉଳ କେତେ ନେବି?
ଯଦି ମାଣେ ଚାଉଳରେ ଅଧ କିଲେ ମାନେ ଅଢ଼େଇଶ ଭଳିଆ ବିରି।
ଆଚ୍ଛା ସେ ଯୋଉ ମାଣେ ଚାଉଳ ଯୋଉଟା କୋହୁଚନ୍ତି ସେଟା ଅଧ କିଲେ ଚାଉଳ, ହ କି?
ହଁ ଅଧ କିଲେ ଅଧ କିଲେ ଚାଉଳରେ ଅଢ଼େଇଶ ବିରି।
ଆଚ୍ଛା।
ଆମେ ତ ଏମିତି କରୁନୁ ଆମେ କିନ୍ତୁ ମାପିକି ମାନେ ଯୋଉ ଅଳ୍ପ କରୁ ନା ସେ ତାଟିଆ ଫାଟିଆରେ ଦି ତାଟିଆ ଚାଉଳ ଦେଲେ। ଅଁ ଗୋଟେ ତାଟିଆ ବିରି ହିଁ ଦଉ ବିରିଟା ଟିକେ ହେଲେ ପିଠାଟା ବେଶୀ ଫୁଲେ ବୋହୁତୁ ନରମ ଆସେ।
ଆଜ୍ଞା।
ଉଁ।
ଅହଁ। ତାହେଲେ ଏଣ୍ଡୁରି ପିଠା ବି କରିଅନ୍ତି। ଆଉ କି ପିଠା ଜାଣିଚନ୍ତି? ମଣ୍ଡା ପିଠା?
ହଁ ମଣ୍ଡା ପିଠା ଚୁନାକୁ ଜନ୍ତିକି ପୁର କରିକି ମ ଦିଅନ୍ତି ଯୋଉ ଉଁ ନଡ଼ିଆ ପୁର ଦିଅନ୍ତି ମୁଗ ପୁର ଦିଅନ୍ତି ରାଶି ପୁର ଦେଇକି କରନ୍ତି।
ଆଉ ଗୋଟେ ଫେସି ବି ଥାଏ ନାଁ?
ଆ ସେଇ ଫେସି ଯୋଉଟା କୋହୁଚନ୍ତି ଯୋଉଟା ଫେସି କୋହୁଚୁ ସେଇଟା ଆମେ ରାଶି ହିଁ କୋହୁ। ଆମର ରାଶି କୁହନ୍ତି। ଫେସା ଫେସା ହଁ ସେଇଟା ଆମର ରାଶି କୁହନ୍ତି।
ଆଚ୍ଛା। ଆଉ କଣ? ହଁ ମୁଁ ବି ବ ମୁଗ ପୁର ଖାଇଚି ବନେଇଚି ବି ନିଜେ। ଆଉଁ ଆ
ମୁଗପୁର ମୁଁ କେବେ ବନେଇନି। କାରଣ ମୋ ବୋଉ କରିକି ଦିଏ ଆମେ ଖାଇଚୁ କିନ୍ତୁ ମୁଁ ବନେଇନି କେବେ ବନେଇ ବନେଇ ବୋଲି ହେଇନି। ବନେଇନି ଆ।
ଅହଁ ହଉ ଆଉ କଣ? ଆଉ କଣ ଖବର ଆଉ ଆଜି କଣ ରୋଷେଇ କରିଥିଲେ ସବୁ କ କହିଲେ ତ। ମୁଁ ଆଉ କଣ କରିବେ ରାତିକି?
ରାତି କିି ଏନା ଗଲେ ସେଇ ଆମର ଆଜି ତ ମଙ୍ଗଳବାର ଅଛି ଭାତ କରିବୁ ଛୁଆ ଖାଇବେ ତାଙ୍କର ଆଉ ରୁଟି ନାଁ ଡାଲେମା କଣ ଭଜା ଫଜା ସାଇଟ୍ ରେ ଆମ୍ବ ଆଉ।
ହଁ ହଁ ହଉ। ହଉ ମ୍ୟାଡ଼ାମ୍ ମୁଁ ଟିକେ ରଖୁଚି ମୁଁ ଯେତୋଳେ ଫ୍ରି ହେବି ସେତବେଳେ ଆପଣଙ୍କୁ କଲ୍ କରିବି ଏଇ ନମ୍ବର୍ ରେ ଠିକ୍ ଅଛି ଆଜ୍ଞା ହଉ।
ଟିକେ ଆଉ ନମସ୍କାର। ହଁ ମୋ କୋଳିକି ପକେଇଦିଏ।